ହାଲୋ।
ହ୍ୟାଲୋ କଣ କରୁଛ?
ମୁଁ ଏଇଠି ବସିଛି ଆଉ ତମେ କଣ କରୁଛ?
ମୁଁ ବି ଏଇଠି ବାରିପଟେ ବୁଲଥିଲି।
ଖିଆ ପିଆ ସଇଲାଇଁ।
ନା ସରିନି ଆଉ ଟିକେ ପରେ ହବ ଆଉ
ହଁ ତମର ସେଠି କଣ ସବୁ ପର୍ବପର୍ବାଣୀ କଣ ସବୁ ପାଳନ ହୁଏ।
ବଢିଆ ହୁଏ ସବୁ ସିନେ ତାରା ମାନେ ଆସନ୍ତି ଉଁ ଉଁ ଯୋଉ
ଆଉ ତମ ସେପଟେ ପଣା ସଂକ୍ରାନ୍ତି ହୁଏ।
ହଁ ହୁଏ।
ଆଉ କାଳିଶୀ ଝାମୁ ରେ ନାଚନ୍ତି।
ହଁ ନାଚନ୍ତି। କାଳିଶୀ ଝାମୁ ତ ସବୁଆଡେ ନାଚନ୍ତି ଆମ ଆଡେ ପୁଣି କାହିଁ ନାଚିବେନି ତମ ଆଡେ ନାଚନ୍ତି।
ହଁ ଆମ ଆଡ଼େ ନାଚନ୍ତି।
ତାହେଲେ ଆମ ଆଡେ କାହିଁ ନାଚିବେନି। ଆଉ ତମର ଆଜି ଖାଇବା ପିଇବା କଣ ହେଇଛି?
ଆମର ହେଇଛି ଭାତ ଡାଲି ପୋଟଳ ପୋଟଳ ତରକାରୀ। ଉଁ ପାଞ୍ଚଟା ପୋଟଳ କଟାହେଇକି ଟିକେ ଆଳୁ କଟାହେଇକି ମସଲା ବଟାହେଇକି ପୋଟଳ ତରକାରୀ ହେଇଛି। ଭାତ ବି ସେମତି ହେଇ ଚଲ୍ ଭାତ, ଡାଲି ହେଇଛି।
ଆଉ ତମକୁ ଖଟା ଜିନିଷ ହଁ ତମକୁ ଖଟା ଜିନିଷ ବି ତ ଭଲ ଲାଗେ।
ମତେ ଲେମ୍ବୁ, ଆମ୍ବୁଲ ସବୁ ଭଲ ଲାଗେ।
ହଁ ମ ମତେ ବି ସେଇଆ। ତମ ଫେବରାଇଟ୍ ମାନେ ଖାଇବା କ ଉପରେ କଣ?
ମତେ ସକାଳେ ଭଲ ଲାଗେ ଖାଇବାକୁ ଏଇ ଯୋଉ ପାଉଁରୁଟି ଚା ନହେଲେ ଯୋଉ ଇଏ ପରଟା ଚା ଆଉ ନହଲେ ବିସ୍କୁଟ ଚା ଆଉ ଖରା ବେଳେ ଭାତ ଭାତ ସହ ଯାହା ଟିକେ ତରକାରୀ ପତ୍ର ହେଲେ ସନ୍ଧ୍ୟାବେେଳେ ଟିକେ ଭଲ ସ୍ଵାଦିଷ୍ଟ ଖାଇଆ ରାତିକି ରୁଟି ସହ ଯାହା ହେଲେ ଚଳିବ ଆଉ।
ଛଣା ଛଣି ତ ଛଣା ଛଣି ତ ମାନେ ସନ୍ଧ୍ୟାବେଳେ ମତେ ବି ସେଇଆ। ତମେ ଯାହା କହିଲ ମତେ ସେଇଆ ହିଁ ଭଲ ଲାଗେ। ଆଉ
ଓହୋଃ ଆଉ କୁଆଡେ ବୁଲାବୁଲି କରିନ?
ନାଇଁ ନାଇଁ ରଜ ତିନି ଦିନ ଯାକ କୋଟେ ଯାଏନି ମୋ ଫାଷ୍ଟ ଦିନ ମୋ ମାଉସୀ ଝିଅ ଆଇଥିଲା। ତାପରେ ସେକେଣ୍ଡ୍ ଦିନ ସେକେଣ୍ଡ୍ ଦିନ ଘରେ ଘରେ ମୁଁ ମୋର ଅଜା ମାନେ ଆଇଥିଲେ ସିଏ ମତେ ମୋ ବଡ ଭଉଣୀକୁ ଆଉ ମତେ ନେଇକି ଯାଇଥିଲେ ସ୍କୁଟିରେ ବୁଲାଇ ପାଇଁ ମାନେ ମୋର ଗୋଟେ ମାସି ଘରୁ ଏଠି ପାଖକୁ ସେଇଠି, ସେଇଠି ଆମେ ବୁଲିକି ଆଇଲୁ। ଯାଇଥିଲୁ ଆଉ କୋଉଠିକି ଯାଇନୁ ଆ ଆଉ ତମ ଘରେ ଗାଡି କଣ କଣ ଅଛି।
ଗାଡି ସ୍କୁଟି ବୁଲେଟେ ଏଇ ସବୁ ଅଛି ଆଉ।
ଆଉ
ଆଉ ପଢାପଢି କଣ କରୁଚ?
ଏଇ ମୁଁ-ମୁଁ ଫୋର୍ କ୍ଲାସ୍ ରେ ପଢେ ମାନେ ଚତୁର୍ଥ।
ଚତୁର୍ଥରେ ପଡୁଚ? ତୁ ଚ
ତମ୍ ହୁଁ, ତମେ-ତମେ ପଢାପଢି କଣ କର?
ଫର୍ମ ପକେଇଚି ପ୍ଲସ ଥ୍ରୀ ପାଇଁ।
ଓହୋ, ତାହେଲେ ତମକୁ ମାନେ ମୋ ବଡ ଭଉଣୀ ଭଳିଆ ତମେ।
ହୁଁ।
ହଁ
ଘରେ ସବୁ ତମର କିଏ-କିଏ ଅଛନ୍ତି?
ଘରେ ମାମା ପାପା ମୋ ବଡ ଭଉଣୀ ଅଁ ମୁଁ ମୋ ମା ଆଉ ଜେଜେ।
ଓହୋ ଭଲ ଆଉ, ବଡ ଫ୍ୟାମିଲି ନା?
ନାଇଁ ବଡ ଫ୍ୟାମିଲି ନୁହଁ ଏ ଛୋଟ ଫ୍ୟାମିଲି ତ ମାନେ ଏଇ ଯୋଉ ନ୍ୟୁକ୍ଲିୟର୍ ଯୋଉ ମାନେ ଏଇ ଯେମ୍ତିଆ ଫ୍ୟାମିଲି ଅଁ ଫ୍ୟାମିଲି ସେମ୍ତି ଆଉ। ଆ ତମ ଘ ତମ ଘରେ କିଏ-କିଏ ଅଛନ୍ତି?
ଆମ ଘରେ, ଆମ ଘରେ ପାପା ମାମା ମୁଁ ମୋ ଭଉଣୀ ଜେଜେ ମା ଏଇମାନେ ସବୁ ଆଉ।
ଓହୋ।
ଆଉ ତମୁକୁ ପରିବା ପତ୍ର କଣ ଭଲ ଲାଗେ?
ପରିବା ପତ୍ର ଭେଣ୍ଡି, ପୋଟଳ ଏ ମ ସବୁ ଭଲ ଲାଗିବ ମତେ ଆଉ କିଛି ଭଲ୍ ଲାଗେନି, ତମୁକୁ କଣ ଲାଗେ?
ହଁ। ତେ ସେ ଟମାଟୋ ଟିକେ ପୋଡିକି ଖାଇଆକୁ ଭଲ୍ ଲାଗେ, ଜହ୍ନି ପୋଡିକି ଖାଇଆକୁ ଭଲ୍ ଲାଗେ। ଭେଣ୍ଡି, ପୋଟଳ, ଆଳୁ-ଆଳୁ ଏତେ ଭଲ୍ ଲାଗେନି, ସେ ସି ଜା ସିଜା ଆଳୁ ହେଲେ ଭଲ୍ ଲାଗେ। ଆଉ ତମୁକୁ ତରକାରୀ ପତ୍ର ଭଲ ଲାଗେ ନା ଭଜା ଭଜି ଭଲ୍ ଲାଗେ?
କଣ କହିଲେ ଶୁଭିଲାନି?
ମତେ ତରକାରୀ ପତ୍ର
ଓହୋ, ଭାତ ସହ ଡାଲି ଖାଲି ଖାଅନି ବୋଧେ, ତରକାରୀ ଖାଲି ଲଗେଇ ଖାଅ?
ଭଜା ଭଜି ହେଇଥିବ ମୁଁ ଦହି ଲଗେଇକି ଖାଇଦିିଏ।
ଦହିଟା ଖାଇଆ ବି ଡେଲି ଦେହ ପାଇଁ ଭଲ ଯେ।
କଣ?
ଦହିଟା ବି ଖାଇଆ ଦହିଟା ବି ଖାଇଆ ଦେହ ପାଇଁ ଭଲ।
ମୁଁ ସବୁବେଳେ ଦହି ଖାଏ
ହୁଁ।
ଆଉ କଣ?